ଓଁ।
ହେଲୋ।
କଣ କରୁଚ?
ଏଇଠିହେ ଶୋଇଚି।
ହଁ ହଁ ଆଉ ଖାଇସାରିଲଣିି?
ହଁ ଏବେ ଖାଇକିନା ଆସିଲି ବାସନ ଥୋଇ ଦେଇଚି ବର୍ଷା ହୋଉଚି ବୋଲି ଥୋଇ ଦେଇଚି ମାଜିନି ଆଉ।
ଓ ହୋ ଆ ଆଉ।
ତମ ଘର ଆଡେ ବର୍ଷା ହଉଚି କି?
ମେଘ ହଁ ହାଡେ ହଉଚି।
ତମ ଆଡେ ମେଘ ହଉଚି?
ହଁ ହଉଛି ପା ଏାଇନା କଣ ଲଘୁଚାପ ଅଛି ପା ଆଠ ତାରିଖ ପର୍ଯ୍ୟନ୍ତ।
ହଁ ପା ଲଘୁଚାପ ଅଛି। ତମ ଆଡେ ଲଘୁ ଚାପ ଅଛି ନା?
ହଁ।
ଓହୋ ଆମ ଆଡେ ବି ଲଘୁଚାପ ୟାଡେ ହଉଚି ମେଘ ଛାଡୁଚି ହଉଚି। ହଉଚି ଯାଉଚି ହଉଚି ଯାଉଚି।
ଆଜି ଆଜି ଆମର ଏପଟରେ ପୁରା ହଉଚି ହେମିତି ସକାଳୁ ଚାଲିଛି ଯେ ଏଇ ଘଣ୍ଟେ ଛାଡୁଚି ଅଧଘଣ୍ଟେ ଏଇ ଅଧଘଣ୍ଟେ ଛାଡୁଚି ଘଣ୍ଟେ ହଉଚି ଅଧଘଣ୍ଟେ ଛାଡୁ ସେମିତି ହଉଚି।
ଓ ହୋ। ଆଉ ଖାଇସାରିଲଣି ସମସ୍ତେ?
ଖାଇସାରିଲନି?
ହଁ ଖାଇସାରିଲୁଣି ତମର ସମ ଖାଇସାରିଲଣି?
ତମ ଏଡେ ଦୁର୍ଗା ପୂଜା କିମିତି ହୋଉଚି?
ଆମ ଆଡେ ଦୂର୍ଗା ପୂଜା ସାଜ ସଜା ଆଉ ବଢିଆ ଭଷାଣି କରୁଚନ୍ତି। ଆଉ ଲାଇଟ୍ ସଜାଡୁ ଚନ୍ତି। ମିନା ମିନା ବଜାର ୟାଡେ ପଇଲାଣି ମିନା ବଜାର। ଏକ୍ସପୋ ଆ ମିନା ବଜାର ପଡ଼ୁଚି ଯେ ଗଣେଶ ପୂଜା ଯାଙ୍କ ରହୁଚି। ଜେ ଆଉ ଆମର ଦଶହରା। ଦୋ ଦଶହରା ହଉଚି ପୁରା ହଁ ମୁଣ୍ଡ ଯୋ୍। ଆଜି ଆଲତୁ ମାରୁ ଜିଦା। ଜିଡା ଆଯି ଯାଙ୍କେ ପୁରା ଲାଗି ରହୁଛି। ଲାଇଟି୍ ସାଜସଜା ପୁରା। ବଢିଆ ହଉଛି ମେଲୋଡି ହଉଛି ଖାଇବାକୁ ଦଉଛନ୍ତି। ଆଉ ଭସାଣି କୋଡିଏ ତିରିଶି ଟା ର ଭସାଣି ପୁରା ଅ ହଉଛି। ଆଉ ସବୁ ହଉଛି, ରାବଣ ପୋ ପୋଡି ହଉଛି ଟାଉନ ଫିଲଡିରେ ଯେ ସବୁ ଯାଉଛନ୍ତି ଦେଖି ଛୋଟ ଛୁଆ, ବଡ ଛୁଆ। ସବୁ ଯାଉଛନ୍ତି, ତମର ଇଚ୍ଛା ବି ଅଛି, ହୁଁ। ଆଉ ଗୋଟେ ବି ଛୁଆଟେ ଅଛି ଯେ ଯାଉଛି ବୁଲୁଛି ଖାଲି ଏକର ହେ କର ଏକରହେ କର ହଉଛି। ଛ ଇଚ୍ଛା ଅଛି। ଏ ବିଛା ଆଉ। ଆଉ ତମର ରୋଷେଇ ଆଜି କଣ କରିଥିଲ?
କ ହେଲା ମୁଁ ତାର କଷା ହେଇଥିଲା, ଆଉ। ଆଳୁ ପିଆଜ ଦେଇକିନା ଦିହ କିନା ଭାଜିଥିଲି ଶାଗ ଆସିଥିଲି ଖଟା।
ହଁ।
ଆ ବଡ଼ିଚୁରା ଆଉ।
ହଁ, ଅହ, ହଁ ହଉ ଦେ ଚାବି ପକେଇବି ଦେ। ଆଉ ଏମ ବି ତାହେଲେ ହେଇଛି ଆଉ।
ହୁଁ।
ଅ ହ ହଁ ରୋଷେଇ ବାସ ସମସ୍ତେ ଦେହ ପା ଭଲ ଅଛି ଘରେ।
ହଁ, ଆଉ ରୋଷେଇ ବାସ ସବୁ ସରିଲାଣି, ଏ ରାତିକି ରୋଷେଇ ହବ ଯୋଉ କରିବୁ କଣ ଖାଇବା ପାଇଁ। ହ।
ରାତି କି କଣ ଖାଉଛ, ଭାତ ଖାଉଛ ନା ରୁଟି?
ଆଁ।
ରାତିରେ କଣ ଖାଉଛ ଭାତ ନା ରୁଟି?
ଆମର ଖାଉଛୁ ଭା ରାତିରେ ରୁଟି ଯିଏ ଖାଇବା କଥା ଖାଉଛି, ଯିଏ ଭା ତ ଖାଇବା କଥା ଖାଉଛି, ଏମିତି ସବୁ ଖାଉଛନ୍ତି ଆଉ।
ବି ବସାଉଛ ରୁଟି ବି କରୁଛ ନାଇଁକି।
ହଁ ରୁଟି, ଭାତ ସବୁ କୁ ଆଉ ହ। ଯିଏ ଯାହା ଖାଇଲା, ମୁଁ ଟିକେ ରାତିରେ ରୁଟି ଖାଇଯେ, ମୁଁ ଭୁକ ହୁଏ ସକାଳ ପହିଲା ବେଳକୁ ରୁଟି ଟା କେତେ ଚୁବେଇ ଚୁବେେଇ ଖାଇବ, ଭାତ ଟିକେ ଅଧିକା ଖାଏ। ରାତିରେ ଆଉ ଦିନ ଦିହି ପ ଏ ଯୋଉ ଚାରିଟା ବେଳକୁ ଖାଇଦିଏ। ଯାହା ପାରେ ଖାଇଦିଏ। ଆଉ ସେଇଷରିଲାଣି ତମର। ରାତି ରୋଷେଇ କଣ କରିବ?
ରାତି କି ରୁଟି ହଉଛି ସଵୁଦିନି।
ଚୋଥିଲା ନାଇଁ
ସବୁଦିନି ରାତିରେ ରୁଟି ହଉଛି, ଆଉ ଆଜି ଇମ୍ ମିଲମିକର କଷା ଅଛି, କ ଅଛି ହେଇରା ଖାଇଦେବେ, ଡାଲି ଅଛି।
ହ
ବଜା ଟିକେ ଅଛି ହେଇରା ଖାଇଦେବେ ଆଉ।
ହଁ।
ହେନା ରହିଯାଇଛିା ଗାଧିଆ ହେଇଗଲା ଅଧିକ ବିନା ଯେ ହେଇରା ରଖିଦେଇଛି, ଖାଇଦେବେ ରାତିକି ଆଉ।
ହଁ, ହଁ। ହ ପୋଟଳ କଷା କରିଦେଲେ ଖାଇଦବ ଆଉ
ଡେଲି ଡେଲି କଣ କରିବ। ରାଜ ରାଜ ଯ ମୁଁ କହିଲି ଏ କାଲି ଆଣିଥିଲ ଚିକେନରେ କରିଥିଲ। ହୁଁ କାଲି ଆଣିଥିଲଥିଲେ ଚିକେନ କରିକି ନା ଖାଇଥିଲୁ।
ମାନେ ଅସୁବିଧା।
ଏପ ଗୁଟ ଆଇଟମା କେତ
ଆ।
ମୁଁ ଗୋଟେ ଆଇଟମ କେବେ ଦେ କେବେ
ଏ ହଁହ ଆଉ। ସ ରଖରେ ଚାଲିଛି।
ଆମର ଏ ପେ ଦଶହରା କୁ ବଳଦ ଯାତ୍ରା ହଉଛି ଦଶହରା ବେଳକୁ ଆସୁନ ଦେଖିକିନା ଯିବ।
ଅଜିିବା ଆଉ।
ହୁଁ ଦଶରା ରାତିି। ହଁ ଦଶ ଯୋଉ କଣ କହିଲ ରେ ଦଶରାାରେରେ ମ ବଳଦ ସବୁ ସଜେଇ ସ ଯାଇକିନା ବୁଲେଇବେ। ହଁ ଯାହାର ଜଜସ ହଳଦ ବୁଲେଇବେ ଆଡୁ। ବୁଲିବେ ତା ପଛେ ପଛେ ଏଠୁ ମେଢ ଆସିବ ଏଠୁ ହାତୀ ବନେଇଥିବେ। ବଡ ମଣିଷ ଆଉ ହନୁ ହ ସବୁ ପ୍ରକାର ତାର ମାନେ ପଶୁ ପକ୍ଷୀଙ୍କର ବନେଇଥିବେ ଏଇଠୁ ସଜେଇ ଦେଇଥିବେ ଲାଇଟ ଫାଇଟ ଦେଇକିନା ତାପରେ ରା ଦଶଟା ଏଗାରଟା ଠୁ ଆରମ୍ଭ କରିବେ ଯେ ମାନେ। ସକାଳ ଚାରିଟା ପର୍ଯ୍ୟନ୍ତ ଚାରିଟା ପାଞ୍ଚ ପାଞ୍ଚଟା ସାଢେ ପାଞ୍ଚଟା। ପର୍ଯ୍ୟନ୍ତ ଚାଲିବ କଣ କହିଲ ବଳଦ ଯାତ୍ରା ତାପରେ ହେଠୁ ତା ପରେ ପୁଣି ଆରମ୍ଭ ହବ ମେଢ ମେଢ ଯିବ ଗାଁ ସାହି ବୁଲିବ ଟ ମାନେ ସବୁ ସାହି ସାହି ବୁଲି ବୁଲି ସେଡୁ ଆସିବ ଆସିକିନା ଆଡୁ ଗୋଟେ ଜାଗାରେ ରହିକିନା ଏକାଠି ରଖିକିନା ଇଏ କରିବେ ତାପ ନେଇକିନା ଏଇଠୁ ଖସାଣି କରିବେ।
ହୁଁ ହୁଁ।
ମ କରି ଖାଇଲା ବେକୁ ଗୋଟେ ବାରଟା ଗୋଟେ ଏଇତିିଶ ହେଇଯାଏ।
ହ ହ ହଁ ତ ହୋଇଯାଉଛି ହଁ। ଆମର ବି ଗଟେ ଦଶହରା ଟା ଭଲ ହୁଏ ଟିକେ ଆମର ତ ପାଇକ ଜ ଆଉ। ହୁଁ ଭାଇ କବାନ କ ଦ ଖଆନ୍ଦ ଆଉ ପୂଜା ହୁଏ ଆଉ।
ତ ନିଜେ କରୁଥିବ ନା।
ହଁ ନିଜକୁ ନିଜେ ନିଜକୁ ନିଜେ କରୁଛୁ ସମସ୍ତେ ଓଡ଼ିଶା କରୁଛନ୍ତି ନା
ହୁଁ ହୁଁ।
କ୍ଷେତୁରିୟ ମାନ ତ କରନ୍ତିନି ପାଇକ ମାନେ ଯାହା କରନ୍ତି ଆଉ। କଁ ସେ ଖଣ୍ଡ ଖେଳନ୍ତିି ନା ପାଇକ।
ହୁଁ।
ଆଉ ଖଣ୍ଡା ଖେଳନ୍ତି ପାଇକ ମାନେ କିଛି ନାଇଁ ଯା। ପାଇକ ଆଉ କ୍ଷେତ୍ରୀୟ ତ ଖେଳନ୍ତିନି।
ନାଇଁ ଆମର ମୋ ବାପା ଘର ଖାତା କଲା ନ ଥିଲ ତମର ଯେମିତି ଆମେ ହେଲୁ ଖଣ୍ଡାୟତ ଜା ଆମର ଖାତା କଲମ ଥିଲା।
ହଁ। ଆଉ ଏମିତି ହେଇଛି ଆଉ। ଆଉ କଣ ଆଉ ସବୁ ଦେହ ପା ସମସ୍ତଙ୍କର ଭଲ ଅଛି?
ଭଲ ଅଛି ଝିଅ ଭଲ ଅଛି ଏ ଅଛନ୍ତି ଭଲ ଝିଅ ଟା ଟିକେ ଏଇ ମଝିରେ ଇ ଲାଟିନୀ ହଉଥିଲା ଏ ଭଲ କମି ଯାଇଛି ଭଲ ଅଛି। ମୋର ଟିକେ ଦେହପା ସବୁବେଳେ ଖରାପ ରହୁଛି ଆଉ ଏଇ ବ୍ଲଡପ୍ରେସର ଲୋ କୁ ଭିଟାମିିନ ଅଭାବରୁ ଏ ପାଟି ପୁଟା ଗୁରା ସବୁ ଉଁ ହେଇଯାଉଛି ଖାଇ ହଉନି ଏଇ ଚାର ଚାରିଦିନି ହେଲାଣି ଖାଉନି କିଛି ଖାଇପାରୁନି।
ହୁଁ।
ବ୍ଲଡ ପ୍ରେସର୍ ପୁରା ଲୋ।
ଖାଇପାରୁନି ଗଣ୍ଡେ ଭାତ ଖାଇ ନଉନି କି କିଛି ଗୋଟେ ନୁ। ସେ ଚାହା ଟିକେ ପିଲେ ପଡୁଛି।
ପାଣି ବି ପିଇସାରିଲେ ପୋଡୁଛି।
ହୁଁଁ ହୁଁ।
ହଁ ପା
ହୁଁ।
ଲକ୍ଷେ ଗଣେଶ ପୂଜା ତମର ହାଡେ କେମିତି ହଉଛି ସବୁ?
ଉନା।
ତମର ବାଲି ଯାତ୍ରା ହିଆଡେ ହୁଏ ଭୁବନରେ ପା?
ହଁ ବାଲିଯାତ୍ରା ହୁଏ ବୃଦ୍ଧେଶ୍ୱରରେ ଯେ ମୁଁ କେବେ ଯାଇନି ଦେଖି।
ହୁଁ।
ହଁ ହୁଏ ଠେ ଏଇ ବୁଦ୍ଧେଶ୍ଵର ମନ୍ଦିର ଟେ ହୁଏ ଯେ ମୁଁ କେବେ ଯାଇନି ଦେ
ରିନା ଅପା କୁଆଡେ ଯେ ଯିବା ହୁଁ ହୁଁ। ବାଲି ଯାତ୍ରା ହୁଏ ସବୁ ଯାତ୍ରା ହୁଏ।
ଥରିଏ ଯା ଯାଇଥିଲି ମୋ ମୋବାହାଘର ପରେ ଯାଇଥିଲି ଗଣେଷ ପୂଜା ଦେଖିଥରିଏ।
ହଁ ହଁ।
କଉଠିକି ତାଲଚେର ଯାଇଥିଲି। ମୋ ନଣନ୍ଦ ଘରକୁ ନଣନ୍ଦ ଜଣେ ସାନ ନଣଦ ଯିଏ ତାଳଚେରେ ବାହା ହେଇଛନ୍ତି। ତାପରକୁ ଯାଇଥିଲି ବାହାଘର ଉପ କଥା କ ଯାଇଥିଲି ଦେଖ ଉଁ? ଆଉ ଯେ ଗଲା ବର୍ଷ ଏଇ ମୋ ପୁତୁରା ଗାଁ ଯଉ ସେ ନେଇକିନା ଯାଇ ଥିଲେ ଭୁବନ ଦେଖି। ଭୁବନ ଟା ପୁରା କରିଦେଇଥିଲା ଏଥର ତ ନ ପୁରା ଆଗରେ ଅଛନ୍ତି ଅଛି ଭୁବନ ରାମ ମନ୍ଦିର ସହ ଯୋଉ ଅଯୋଧ୍ୟା ବା ହେଇଗା ସବୁ କରିଥିଲେ ଭୁବନରେ ଏ ବର୍ଷ। ଅଯୋଧ୍ୟା ଆଉ ତିରୁପତି ହୁଁ ସବୁ କରିଥିଲେ ଏଥର ଭୁବନରେ ଆ
ହୁଁ ହୁଁ। ସବୁ କରିଥିଲେ ନା
ହୁଁ।
ଆମ ଆଡେ ତ ହଉଛି ସବୁ, ଗଣେଶ ପୂଜା ହଉଛି ଆମ ଆଡେ ଆଉ ହଉଛି ଆମର ଲକ୍ଷ୍ମୀ ପୂଜା ହଉଛି। ଆ ଆଉ ହଉଛି ଆମର ଉ ସରସ୍ଵତୀ ପୂଜା ହଉଛି। ଆଉ କାର୍ତ୍ତିକେସୋ ସ୍ୱର ପୂଜା ହଉଛି ସବୁ ପୂଜା ଆଡେ କରାହଉଛି। ଆମର କିଛି ଛାଡୁନି ଆମର କିଛି ଛାଡୁ ନାହିଁ ପୂଜା, ପୂଜା ପର୍ବ
ଆ ମୀନା ବଜାର ପଡିଛି ଆସ ବୁଲକି ଯିବ, ମୀନା ବଜାରରୁୁ। ସବୁ ପଡିଛି ମୀନା ବଜାର, କା କାଚ ଗ୍ଲାସେ, ରୁଟି ସେକା ଆଉ ରୁଟି ସେକିବ କେମିତି ଆଉ ସଅବୁ ପଡିଛି।
ଏବେ ଠୁ
ଆଉ ଏ ସବୁ ହେଉଛି ଆଉ।
ଏବେଠୁ କହିଲାଣି।
ତମଆଡେ ସବୁ ତାହେଲେ ଏମତି ହଉଛି ନା, ତମ ଆଡେ ଟିକେ ଭଲ କରୁଛନ୍ତି ଆଉ।
ହଁ, ଆମ ଆଡେ ପୁରା ମାନେ ଏଇରା ଅଛୁ ମାନେ କଣ କହିଲ ସବୁ କ୍ଲବ ଗୋଟେ ଗୋଟେ କ୍ଲବ ଏଇ ଯୋଉ ଇଏ କମିଟି କରିଦେଇଛନ୍ତି ନା, ସବୁ ଭେରାଇଟି ଭେରାଇଟି କ୍ଲବ ର ଇଏ କରୁଛନ୍ତି ଆଉ। ଏ ବର୍ଷ ବହେ ମେଢ କରିଥିଲେ। ବହୁତ ମେଢ କରିଥିଲେ।
ହଁ।
ହଁ। ମାନେ ଗଣେଶଙ୍କର କେତେ ପ୍ରକାର ରୂପ।
ହଁ ହଁ।
ମାନେ କେତେ ରୂପ, କେତେ ପ୍ରକାର ଅବତାର ତାଙ୍କର ସବୁ ପ୍ରକାର ପ୍ରକାର ଅବତାର କରିଥିଲେ। ନାରାୟଣଙ୍କ ଅବତାରରେ କରିଥିଲେ। ତାପରେ ଯୋଉ ସବୁ ଭେରାଇଟିର କରିଥିଲେ ଆଉ।
ହୁଁ ହୁଁ।
ମାନେ ଅଯୋଧ୍ୟା କରିଥିଲେ ଅ ଅଯୋଧ୍ୟା ଯେମିତି ଯୋଉ ରାମ ମନ୍ଦିର ନା ନା
ହଁ।
ମେ ଯେମିତି ଅଯୋଧ୍ୟା ଆଇ ରାମ ମନ୍ଦିର ଦେଖିବ ଯେମିତି, ସେ ତମେ କହିବ କଣ କହିଲ? ସ୍ୱତନ୍ତ୍ର ଯେମିତି ରାମ ଟିଏ ବସିଛନ୍ତି
ଓ ହଁ।
ହୁଁ ହୁଁ। ହଁ।
ଉଁ ହୁଁ ଦାଇ ମୁଁ ତଥାପି ଗଲାବେେଳକୁ ବହେ ଭୋଗ ବାଣ୍ଟି ସାଇଲେଣି ଇଏ ତ ଗାଧେଇଥିଲି ଏଇ ଯୋଉ ମ କଣ କହିଲ